ହଲୋ
ହୁଁ ମିଆମ୍ ପ୍ରଣାମ୍।
ହୁଁ ଜୟ ଜଗନ୍ନାଥ। କି ନାଇ ଯୋଉ ଛୁଇ ପକେଇକି ଆସିଲେ ଆଉ
ଆଚ୍ଛା ବର୍ଷା ସେଆଡେ କେମିତି କଣ?
ବର୍ଷା ଇଆଡେ ହଉଛି ଏ ଝିଅ ଟେନସନ ପାଇଁ ଆଜି ମୁଁ ଆଉ ଆସିନି ଲାଇନ କି।
କଣ ହେଇଛି କି?
ଏଇ ଝିଅ ଗୋଟେ ଯୋଉ କାଚ ବାଟି ଗୋଟେ ଗିଳିଦେଲା ଯେ ତଣ୍ଟିରେ ଆଉ ମେଡିକାଲ ନେଇକି ଟିକେ ଯିବାକୁ ପଡିଲା।
କୋଉଠିକି ନେଇଥିଲେ?
ଏଇ ଭୁବନ ନେଇକି ଯାଇଥିଲି। କହୁଛନ୍ତି କିଛି ଓସ ଫୋସ ଦେବେନି ସେ କଦଳୀ ଫଦଳୀ ଖାଇନେ ଝାଡାରେ ବାହାରିବ।
ଓହୋ।
ଯଦି ଆଠ ଦିନ ଦେଖିବ ନଭାରିବ ପୁଣ ଅଲ୍ଟ୍ରାସାଉଣ୍ଡ ହବ। ସେଇ ଏଥିରେ ମୋର କାନ୍ଦି ବୋବେଇକି ମୋର ମୁଁ ଆଜି ଆଉ ଉଁ କିଛି ଫୋନ୍ ଫାନ୍ ନାହିଁ ଏବେ ଆସି ।
ଖୋଇ ପେଇକି ତାକୁ ଶୋଇ ପକେଇଲି।
ଝିଅ ଏବେ କଣ କରୁଛି।
ପଗଲ ହଉଛନ୍ତି ଛୁଆ । କଁ କରିବି ମୁଁ ଇଆଡେ ରୋଷେଇ କରୁଛି ସିଏ ତାର ବସି । ସିଆଡେ ତାର ଚଲେଇଛି ଆଉ କଣ କରୁଚନ୍ତି ଖାଇ ସାଇଲେଣି।
ନାଇଁ ଖାଇ ନଥିଲି ଏବେ ଖାଇବି ଆଉ ।
ଦେହ ଭଲ ଅଛି କାଲି ତ କଣ ଥଣ୍ଡା ହେଇଥିଲା ବା ।
ହଁ ଏବେ ଅଛି ଭଲ ଆଉ । ହୁଁ ମେଡିସିନ ଖାଇଥିଲି। କାଲି ଖାଇ ନଥିଲି ଆଜି ମାମା କହିଲା କଲେଜ ଯାଉଛୁ ମେଡିସିନ ଟେ ଖାଇକି ଯାଉଛୁ ।
ହୁଁ ବର୍ଷା ଟା ହଉଛି ନା ଓଦା ପୋଦା ଏବେ ରେନିକୋଟ୍ । ନେଇ କି ଯାଉଥିବେ କୋଉ କଲେଜ୍ ‌ । ପଡୁଛନ୍ତି ଏଇ ଭୁବନ ନା କୋଉଠି ।
ଚୁ ମଠ ଘର ବେଳାରେ ପଢୁଚି ନା ।
ଓହୋ ହଁ ସେ ନାଟା ଶୁଣିଥିଲି ‌ ।
ଆଜ୍ଞା ।
ହଁ ସେ କଣ ମଠ ଇଏ ହଁ ମୁଁ ଶୁଣିଥିଲି ସେ ନା ଟା ।
ମଠକର ଗୋଳା ।
ହଁ । ଇଏ ସବ କୁଅନ୍ତି ସବୁ ସେ‌ ନା ‌। ଆଉ କି କଁ ଖାଇଥିଲେ ଭାତ ଭାତ ନା କଣ ।
ନାଇଁ ଖାଇ ନଥିଲି ମ୍ୟାଗି ଖାଇକି ମେଡିସିନ ଖାଇଥିଲି ଭାତ ଖାଇନି। ଭାଇ ଯାଇଛି ଭୁବନ ଆସିଲା ବେଳକୁ ଆଣିକି ଆସିବ ଚିକେନ ବିରିୟାନୀ ଯେ ଖାଇବି ଆଉ।
ଆଉ ଘରେ ଆପଣଙ୍କର କିଏ କିଏ ବାପା ମା ଆଉ କିଏ ଭାଇ ।
ହୁଁ ଆମର ଜଏଣ୍ଟ ଫ୍ୟାମିଲି ।
ଜଏଣ୍ଟ ମାନେ ବଡ ବାପା ଫଡା ଆପା ଥିବେ।
ହୁଁ ଆମର ମୋ ବାବା ମାମା ଆଉ ମୋର ଗୋଟେ ସାନ ଭାଇଟେ। ଆଉ ଜେଜେମା ଜେଜେବାବା ଆଉ ବଡ ବାବା ବଡ ମାମା ତାଙ୍କର ଦିଟା ପୁଅ ବଡ । ବଡ ।
ଓ ହୋ ଜଏଣ୍ଟ ଫ୍ୟମିଲି । ଭଲ ଭଲ ଏକୁଟିଆ ରହିବା ଭାରି କଷ୍
ହଁ ‌।
ଓ ଜଏଣ୍ଟେ ରହିବୁ ଭଲ ଭାଇ ଭଉଣୀ ମେନ୍ଚେ ଥିବେ ଘୋ ଘା ଲେ ଦିନ ପଳେଇବ ।
ହୁଁ ହୁଁ ସେ ଟାଇମ ପାସ୍ ହେଇଯିବ ଆଉ ।
ଟାଇମ୍ ପାସ ହେଇଯିବ ପୁଣି ଯେତେ ବେଳେ ସବୁ ମ୍ୟାରେଜ ହେଇଯିବ ସେତେ ବେଳେ ଘର ପୁରା ଶୁନ ସାନ।
ହଁ ।
ଘର ପୁରା ଖାଲି ଖାଲି ଲାଗିବ । ଆଉ କୋଉଠି ହଁ ମୁଁ ଭାତ । ଇଏ ଆମ ଶଶୁର ନେଇକି ଗଲେ ତ ମତେ କହୁଥିଲେ ଯିବାକୁ । ମଁ କଇଲି ମୁଁ ଭାତ ବସେଇଛି ଆମ ଶାଶୁ ବି ନାହାନ୍ତି ସେ ଯାଇଛନ୍ତି ଭୁଏନେସ୍ୱର ପଳେଇଛନ୍ତି।
ଓହୋ ।
ମୁଁ ଆଜି ତରଭର ହେଇ ଖାଲି। ଭାତ ମୁଗ ଡାଲି କଲରା ଭଜା ଶାଗ ଭଜା । ଆଉ ଏଇଆକୁ ତର ବର ହେଇ ଖାଲି । କରିଦେନି ଆଉ ମନ ତ ଭଲ ଲାଗୁନଥାଏ। ଏଇଆ କରିଦେଲି ମୁଁ ଟିକେ ପଖାଳ ଖାଇନି ଭାରି ଗରମ ହଉଛି । ମୁଁ ବର୍ଷା ହଉ ଯାହା ହଉ ଥଣ୍ଡା ହଉ ପଖାଳ ଦି ଟା ଖାଇଦବା । ସେମାନେ ତ
ବର୍ଷା ବି ହଉଛି। ଗରମ ଖାଇଲା ମାନେ ଥଣ୍ଡା ଯୋଉ ପଖାଳ ଖାଇଲେ ଥଣ୍ଡା ହେଇଯିବ।
ହଁ ଥଣ୍ଡା ହେଇଯିବ ମତେ କାଇହିଁ ଭଲ ଲାଗିଲାନି ଦେହ ଗରମ ଲାଗିଲା ଭାରି। ଆଉ ମୁଣ୍ଡଟା ବି ମୋର ଟିକେ ଲୋ ବ୍ଲଡ ପ୍ରେସର ଅଛି। ମୁଣ୍ଡ ବିଡି ଖାଲି ବୁଲେଇଲା। ଭଲ ଲାଗିଲାନି।
ଆଛା ବ୍ଲଡ ପ୍ରେସର ଯାହାର ସିଏ ତ ପୁରା ଇଏ ଆଉ।
ଓ ଲୋ ବ୍ଲଡ ପ୍ରେସର। ମା ଖିନି ମଝିଏ ଆଉ ମୁଣ୍ଡ ବୁଲାଏ। ଚିନି ପାଣି ବେଳେ ବେଳେ
ଲେମ୍ବୁ ପାଣି ପିଇଲେ ଲୋ ବ୍ଲଡ ପେସର ବେଶୀ ହେବନି। ଆଉ ମୋର ବି ଅଛି।
ଲେମ୍ବୁ ପାଣି ନା ଲେମ୍ବୁ ଚିନି ଲୁଣ।
ହୁଁ ହୁଁ ଲେମ୍ବୁ ଚିନି ଲୁଣ ନହେଲେ ବେଶୀ ଲୁଣ ଖାଇଲେ ବି ଭଲ।
ଓ ମୁଁ ତ ବେଶୀ ଲୁଣ ଖାଏ। ଲୁଣ ଟିକେ ଅଧିକ ନହେଲେ ତରକାରୀ ବଦ ମତେ ଭଲ ଲାଗେ।
ଓହୋ।
ଆପଣଙ୍କର ବି ଲୋ ଲୋ ବ୍ଲଡ ପ୍ରେସର। ହଁ ଏଇଛି ଲୋ ଟା କାହିଁ ବେଳେ ବେଳେ ମୁଣ୍ଡ ଟା ବୁଲେଇ ପକଉଛି।
ହଁ ବସିଥିବୁ ଉଠି ପଡିଲା ମାନେ ମୁଣ୍ଡ
ହଁ ରୋଷେଇ କଥା ମୁଣ୍ଡ ବୁଲେଇବା ଯେ ଶୋଇମିି ଟିକେ ଫୁଣି ଉଠିବି ଯାଇକି। କହିବି ଏ
ଆଚ୍ଛା।
ଆଉ ରାତି କିି ରୁଟି ଫୁଟି ଖାଆନ୍ତି। ନା ଭାତ ଭାତ ତ ଆଜିକାଲି ଆଉ
ନା ମତେ ରୁଟି ପସନ୍ଦ ନୁହଁ। ମୋର ସବୁବେଳେ ପଖାଳ ଭାତ।
ଓ ହୋ। ପଖାଳ ରାତିରେ କଣ ପଖାଳ ଖାଉଥିବେ। ରୁଟି ଖାଉଥିବେ। ରାତିରେ।
ପଖାଳ ତା ସହିତ ଯାହା ହେଇଥିବ ମାନେ ଘରେ ରୋଷେଇ ସେଇରା ଖାଇବ ନା।
ରାତିରେ ଥଣ୍ଡା ଘାରିବ। ଭାତଟାଇ ଭଲ। ଦିନରେ ଟିକେ ଜଳଖିଆ କରି ଦଉଛନ୍ତି। ରାତିରେ ଭାତ ଆଉ। ଓଲଟା ହେଇ ଯାଇ ଓ ହୋ ଆଜି ତାଲେ କଲେଜେ ଯାଇଥିଲି।
ହୁଁ ଆଜି ବର୍ଷା ହେଇନଥିଲା ତ। ସେଥି ଯୋଗୁ ଯାଇଥିଲୁ ଭାରି ଆଉ।
ହଁ ବର୍ଷା ତ ଏବେ ହେଲା ଆଉ। ପାଗ ଭଲ ଥିଲା।
ହଁ ହଁ ମୁଁ ଆସିିକି ଏଇ ଜଷ୍ଟ ଆମ ବ୍ରିଜ୍ ତଳେ ହେଇଛି। ବର୍ଷା କୋରି ପକେଇଲା।
ହଁ କେମିତି କଣ ଆସିଲେ?
ମୁଁ ସେଠି ଆଉ ଆସିନି। ଆମ ଘରଟା ସେଇଠୁ କମ ବାଟ ତ ମୁଁ ରହିଗଲି ଆଉ।
ଓହୋ। ଆଉ ଏବେ କୁଆଡେ ବୁଲାବୁଲି ପ୍ରୋଗ୍ରାମ ଏ ତ ବର୍ଷା ହଉଛି।
ବର୍ଷା ତ ହଉଛି କୁଆଡେ ନାହିଁ ଦେଖିବା। ଆ ଯିବାର ଅଛି ଟିକେ ତାରିଣୀ ଯଦି ହବ ଯିବି ଆଉ।
ତାରିଣୀ ଘଟଗାଁ।
ହଁ।
ମାନେ ଏମିତି ବୁଲିବା ପାଇଁ ନା। ମାଂସିକ ମାାନଂସିକ ରଖିଥିଲେ।
ମାନେ ବହୁତ ଥର ଟ୍ରାଏ କଲିନି ଯିବା ପାଇଁ। ତ ଏବେ ଅଛି ଟାଇମି। ଏଇ ଶୁକ୍ରବାରେ ନହେଲେ ଆର ଶୁକ୍ରବାର ଯିବୁ ଆଉ।
ଜମା ଦେଖି ନାହାଁନ୍ତି ନା?
ହଁ, ଦେଖିଛି ଦିଥର କି, ତିନି ଥର ଯାଇଛି ଆଉ।
ଓହୋ! ଯେତେ ଗନେ ମନ୍ଦିର! ମନ୍ଦିର ଜାଗା ତ ସବୁବେଳେ ଇଛା ହବ ଆଉ। ଭଲ ଲାଗିବ ବୁଲି ଯିବାକୁ ମନ୍ଦିର ଜାଗା। ମିସ୍ ଚେଜ୍ କରି ପୁରୀ ବେଶୀ ଭଲ ଲାଗେ। ପୁରୀ ଆମର ରହିଛି ସେଠି। କୋଣାର ଫୋଣାର ଅଛି। ସେଠି ଆମର ବୁଦ୍ଧ ଏମ୍ ସବୁ ଅଛନ୍ତି ନା ସବୁ କିଛି ଦେଖିପାରିବ।
ହୁଁ।
ପୁରୀରେ ସମୁଦ୍ରରେ ଗାଧାନ୍ତି ନାହିଁ, ଏଇଟା ତ ଭଲ ଲାଗେ।
ହଁ, ମୁଁ ଏବେ ଯୋଉ ଯାଇଥିଲି, ପୁରୀରେ ଚାରି ଦିନ ରହିି ଥିଲି, ଚାରି ଦିନ ଯାକ ପୁରା ମଜାମସ୍ତି କଲୁ।
ମାନେ ଫ୍ୟାମିଲି ସହ ସମସ୍ତେ ସବୁ ଯାଇ
ନାଇଁ ନାଇଁ, ସାଙ୍ଗ ମାନେ ଯାଇଥିଲୁ।
ଓହୋ! କଲେଜ ଟୁୁର୍ ରେ ଯାଇଥିବ!
ହଁ, ସେ ଆମେ ଆମ ଗ୍ୟାଙ୍ଗ୍ ଟା ଯାଇଥିଲୁ ଆଉ, ପନ୍ଦର ଜଣ ଆଉ।
ଓହୋ‌! ସେମିତି ଭଲ ଲାଗିବ। ସାଙ୍ଗ ସାଙ୍ଗ ତ ଆହୁରି ଭଲ ଲାଗେ।
ହଁ, ଫ୍ୟାମିଲି ସହ ଗଲେ ମାନେ ତମେ କିଛି ଗୋଟେ ଏନ୍ଜୟ କରି
ନା, ନା, ସିଏ କହୁଥି ହେଠି ଯାଆନା। ଇଏ କଉଥି ଏଠି ଯାଆନା। ଏମିତି ଇଁ ଅ। ଝିଅ ପିଲା ସାଙ୍ଗ ସବୁ ନା! ଝିଅ ପୁଅ ସାଙ୍ଗ ସବୁ ମିଶିକି?
ନାଇଁ, ଝିଅପୁଅ ମିଶିକି।
ଓହୋ! ଘରେ ଯଉ ମାନେ ଯିବାପାଇଁ ଆଲାଓ କଲେ ନା।
ନାଇଁ, ଘରେ କେହି ଜାଣିନାହାଁନ୍ତି, ବଏଜ ଯାଉଛନ୍ତି ବୋଲି।
ଓହୋ! କି କଣ କହିକି ଫୁଣି ଗଲେ?
ନାଇଁ ନାଇଁ ଆମେ କହିଲୁ କି, ଆମ ଝିଅ ପିଲା ଗ୍ୟାଙ୍ଗ୍ ସବୁ ଆମେ ଯାଉଛୁ ଆଉ।
ହଁ, ପୁଅ ପିଲା କଥା କହିନେ, ଆଜିକାଲି ଇଏ ନେଇକି ଟିକେ ଛାଡିିବେନି ହଁ, ସମସ୍ତଙ୍କ ଘରେ। ସେମତି ବି ଆଜିକାଲି ସବୁ ହଉଛି ନା ସେଥିପାଇଁ ଡରି ଯାଉଛନ୍ତି ଆଉ।
ହୁଁ, ହୁଁ।
ଆଉ, ଯାଇଁ ବୁଲାବୁଲି କରି, ସମୁଦ୍ର ଗାଧେଇଆ ଟା ତ ମସ୍ତ ହଁ, ତ ଆଉ। ମୁଁ ତ ଥରେ ବୁଡି ଯାଇଥିନି। ବୁଡି ଯାଇଥି ସମୁଦ୍ର ଭିତ୍ ତ୍ରୁ ପଳେଇଥିନି। କେତେ ପାଣି? ମୁଁ, ଆଉ ସେଇ ଯୋଉ ଭଣେଇ ଜଣେ, ଘୁସିଆରି ଆଣିଲେ, ମୋ ହାତକୁ ଧରି ମୁଁ, ହେଠି ମୋର ଆଉ, ପାଉନି ଆଉ କିଛି କୁ ଖାଲି ଉବୁଡ଼ୁବୁହଉଛି। ବହୁତ ଗଭୀର ହେଟା ନା
ହଁ।
ମୁଁ ପଳେଇଚି। ଆଉ, ଆପଣଙ୍କ ସାଙ୍ଗରେ ଏମିତି କିଛି ହେଇଛି?
ହଁ, ଏଇ ବର୍ଷ ଏବେ ଯୋଉ ଯାଇଥିଲି, ହେଇଥିଲା ଆଉ।ହି ହି ହି।
ବୁଡ଼ି ଆଇଥିଲେ?
ହଁ, ସେଠିକି ଅଛନ୍ତି। ଆଣିବା ପାଇଁ ଲୋକ ବି ଅଛନ୍ତି! ମାନେ ଏ ବୋଟରେ ଯିବା ପାଇଁ
ହଁ, ତା ଭିତରକୁ ମାନେ ଜାଣି ହଉନି।
ଜାଣି ହଉନି କଣ? ହଁ, ବାଲି ଅଛି ତ ସେଥି ଯୋଗୁଁ, ମୁଁ କହିଲି ଆମେ ଟିକେ, ବହୁତ ବାଟ ଯିବା ସେଇ ଯୋଉ ବଡ଼ ଲହଡି ଆସୁଛି, ସେଇଟା ଭାଙ୍ଗିକି ଆସିବା। ଗଲା ବେଳକୁ ଭିତରକୁ ପୁ, ଗଲିଭାରୀ ମୁଁ ଆସି ପାଇଲିନି।
। ହଁ ଭଗବାନ ସିଏ ତ ପାଦ ଫାଦ କିଛି ପାଇବନି ଖାଲି ଉବୁ ଟୁବୁ ହଉଥିବ। ଡର ବହୁତ ମାଡିବ। ଦେଖିଲା ବେଳ କୁ ସେ ବୋଟ ନେଇକି ସେ ସବୁ ନେଇକି ଆଇଲେ ନା ସାଙ୍ଗମାନେ ଯିଏ ପାଖରେ ଥିବ ହାତ କୁ ଯିଏ ପାଖରେ ଥିବା ହାତ କୁ ଘୋଷାରି ଆଣିବ।
ପାରିବେନି ସେଠି। କିଛି ଗୋଡ ହାତ ହିଁ ସେଠି ଆଉ ପାଉନଥିଲା ମୋର।
ଏ ମତେ ମୋ ଭଉଣୀ ଭିଣେଇ ଘୋସାରି ଆଣିଲେ। ତମ ତମ ଭଉଣୀ ଭିଣେଇ ଘୋଷାରି ଆଣିଲେ ଦି ହାତକୁ ଧରିକି। ମୁଁ ଏଇନା ତ ମଲି ଆଉ।
ନାଇଁ ମୁଁ ବି ପତଳା ତ। ସେଥି ଯୋଗୁ ମତେ ବେଶୀ ବେଶୀ ବାଟ ଭସେଇ ନେଲା ଆଉ।
ଓହୋ ହଁ ଲହଡି ଟା ଦେଖିନାହାନ୍ତି।
ହଁ।
ଓ ହଉ ଯାଆନ୍ତୁ କଣ କରିବେ। ମୁଁ ଯାଏ ଟିକେ ରେଷ୍ଟ ନେବି ଆଉ। ଓକେ ବାଏ।